ଏଇଠି ବସିଚି ବାହାରେ।
ଓ ହୋ ସନ୍ଧ୍ୟାରେ କୁଆଡେ ଖାଇବା ସନ୍ଧ୍ୟାରେ କଣ ଖାଇବା ପିଇବା?
ଖାଇଥିଲି ବଜାର ଯାଇଥିଲେ ଯେ ଆଣିଥିଲେ।
ଓ ହୋ ମୁଁ ଏଇ ଏଇ ବସିକି ଟିକେ ଏଗ୍ ରୋଲ୍ କରିଥିଲି ତାପରେ ଆମ ଦିଦି ଗୋଟେ ଉଁ- ଅମୁଲ୍ ଦି ପେକେଟ୍ ଆଣିଥିଲା ସେଇଟା ଛିଣ୍ଡି ଯାଇଚି କ୍ଷୀର ଟା ମୁଁ ତାକୁ ଛେନା କ୍ଷୀରି କରିବି ବୋଲି ଟିକେ ଉଁ -ମାନେ ଗୁଛଉଚି ଆଉ ଅମୁଲ୍ ଫମୁଲ୍ ଆଉ।
ଏ ଛେନା କ୍ଷୀରି କରିଚ?
ହଁ ଛେନା କ୍ଷୀରି କରିଚି।
ଟିକେ ଟିକେ କହିବେ ଏଟା କେମିତି କରୁଚନ୍ତି?
ଉଁ- ଯଉ ଯଉ ଛେନା ଟାକୁ ଭଲ ସେ ଏମିତି ଚକୁଟିକି ହାଲ୍କା ଟିକେ ଏମ୍
ଅମୂଲ୍ ର- ମୁଁ କହିଲି ତମେ ଯଦି ନର୍ମାଲ୍ ଛେନା ଆଣିକି କରିବ ତାହେଲେ ହେଲା ଯଦି ଘରେ ଛେନା ବନେଇକି କରିବ ତାହେଲେ ସେ ଯଉ ଅମୂଲ୍ ଟାକୁ ଫାଷ୍ଟେ ଭିନେଗାର୍ ପାଣି ପକେଇକି ଯଉ ଗରମ୍ ପାଣି ରେ ଅମୂଲ୍ କ୍ଷୀର ଟା ମାନେ ପାଉଡର୍ ରେ କହୁଚ କି ଏମିତି ନର୍ମାଲ୍ କ୍ଷୀରରେ କହୁଚ?
ମୁଁ ଅମୂଲ୍ ପାଉଡର୍ କଥା କହୁଚି।
ପାଉଡର୍ ରେ ହେଲେ ଫାଷ୍ଟେ ଗରମ୍ କ୍ଷୀର ଟାକୁ ଏ- ପାଣି ଟାକୁ ଟିକେ ଗରମ୍ କରିବେ ତାପରେ ଏ ସେ ଯଉ ଅ-ପାଣି ଟା ଗରମ୍ କରି ରଖିଥିବେ ଭିନେଗାର୍ ପାଣି ଟିକେ ପକେଇ ମାନେ ଅ- ଅମୂଲ୍ ପକେଇକି ଫିଣ୍ଟେଇ ସାରିଲା ପରେ ସେଟା କ୍ଷୀର ଭଳିଆ ହେଇଗଲେ ଅଁ- ଭିନେଗାର୍ ପାଣି ଟିକେ ପକେଇକି ଛେନାକୁ ଛାଣିଦେବେ ଦେବେ ଯେମତି ସେ ପାଣି ଟା ତା ଭିତରେ ଟିକେ ବି ନ ରୁହେ।
ସେବେଠୁ ମୋ ନେଟୱର୍କ ପାଉନି। ବାହରେ ବସି
ଓହୋ ମୁଁ କହିଲି ଏଯଉ ଛେନା ବନେଇବା ପାଇଁ ଅମୂଲ୍ କୁ ଆଗେ ଗରମ୍ ପାଣି ରେ ପକେଇକି କ୍ଷୀର ଟା ବନେଇ ନେବେ
ହୁଁ
ତାପରେ ସେ କ୍ଷୀର ଟାକୁ ଭିନେଗାର ପାଣିରେ ପାଣି ଟିକେ ପକେଇକି ଛେନା ଛିଣ୍ଡେଇ ଦେବ। ସେ ଛ୍ ଛେନାକୁ ଏମିତି ଛାଣିବେ ଯେମିତି ସେ ଯୋଉ ପାଣି ଟା ତା ଦେହରେ ଯେମିତି ନ ରହିବ। ଏ ସେମିତି କରିକି ଟିକେ ତାପରେ ଗୋଟେ ପେନ୍ ରେ କି କଢେଇ ରେ ଗୋଟେ ଘିଅ ଟିକେ ନେଇକି ଟିକେ କାଜୁ ଟିକେ ଏଇ ଯୋଉ କଣ ଆମର କାଡବାଦାମ କୁହନ୍ତି ଆଲମନ୍ ଆଲମନ୍।
ହୁଁ।
କୁ ଟିକେ କୁଚ୍ କୁଚ୍ କରି କାଟିଦେବେ। ପକେଇକି ଏମତି ଘିଅରେ ଟିକେ ଭାଜି ଦେଲେ କ୍ଷୀର ଟିକେ ଆଉ ଟିକେ କ୍ଷୀର ସେ କାଜୁ ଆଉ ଭାଜିବା ଦିହରେ କିଏ କ୍ଷୀର ପକେଇ କି ଫୁଟେଇଦେବେ। ପୁଣି ସେ ଛେନାକୁ ଭଲ୍ ସେ ଚକୁଟିକି ଯେମତି ପୁରା ଉଁ ପନିର ପରଟା କଲେ ଯେମତି ଛେନାକୁ କରନ୍
ହୁଁ।
ସେମତି ଛେନାକୁ କରିକି ଛି କ୍ଷୀରରେ ପକେଇକି ଉଁ ଟିକେ ଲୁଣ ଟିକେ ଚିନି ଯେମିତି ଆପଣ ମିଠା ଖାଇବେ ସିମ୍ ଟା ଟିକେ ପକେଇକି ଫୁଟେଇଦେଲେ ତ ହେଇଗଲା ଗୋଟେ ପାଞ୍ଚ ମିନିଟର କାମ ସେଇଟା। ଏକଚୁଲି ମତେ ଟିକେ ରୋଷେଇ ପସନ୍ଦ। ମତେ ଟିକେ ରୁଷେଇ ପସନ୍ଦ ତ ମତେ ଏଇଟା ସେଇଟା ବନେଇବା ପାଇଁ ଭାରି ଇଣ୍ଟ୍ରେଷ୍ଟ।
କଁ କଁ ହେଇଯାଇ ସେ ଏବେ ଯାଇଁ ଯେତିକି ରୋଷେଇ କଲଣି କଣ କଣ ସବୁଠୁ ଭଲ ତମର ତମ ହାତର ସବୁ?
ମ ମର ମର ସବୁଠୁ ମାନେ ହାତରେ ଭଲ ହୁଏ ଯେମତି କି ଏଇ ଯୋଉ ଘୁଗୁନି ତରକାରୀ ଆମର ଘୁଗୁନି ରେ ଯେମତି ଚାଟ୍ କରନ୍ତି ସେଇଟା ମୋ ହାତରେ ମାନେ ଟିକେ ମାନେ ସମସ୍ତେ କୁହନ୍ତି ତ। ଭଲ ହୁଏ ବୋଲି ଆଉ। ସେମତିକି କେମତି ଆମେ କରୁ? ଉଁ ଯୋଉ ପାମ୍ପିଡି ବନାନ୍ତି ଆମର ମଇଦାରେ ପାମ୍ ପୁରୀ ବନାନ୍ତି ସେ ମଇଦାକୁ ସେମତି ଭଲ୍ ଭଲ୍‌ସେ ଟିକେ ଡୋ ଭଳିଆ କରିକି ତାକୁ ଏମତି ପତଳା ପତଳା କରିକି କଣା କରିକି ଛାଣିଦେଲେ ସେ କଡ୍‌କଡିଆ ଭଳିଆ ହେଇଯିବ। ସେ କୁଡ୍‌କୁଡିଆଗୁଡାକୁ ରଖିଥିବେ। ଏ ଗାଜର ଏଇ ଯୋଉ ଉଁ ଗାଜର ବିଟ୍ ଆଉ ଉଁ କାକୁଡି ଏମତି ଯୋଉ ଯେମତି କଞ୍ଚା ଚଟ୍ ପଟ୍ ରେ ଯେମତି କଞ୍ଚା କଞ୍ଚା ଜିନିଷ ଆପଣ ଯା ଖାଇବା ପାଇଁ ଭଲ ଲାଗେ, ଗାଜର କାକୁଡି ଏ ସବୁ। ସେମତି ଟିକେ କାଟିଥିବେ ତାକୁ କାଟିକି ଉଁ ଗୁଁ ମାନେ ଏମତି କାଟିବେ ଯେ ପୁରା ଚୁନ୍‌ ଚୁନ୍‌ କରିକି କାଟ୍ ଟିବେ। ଆଉ ମଟର ଆଳୁ ତରକାରୀ ଯେମତି ବନାନ୍ତି ଘୁଗୁନି ସେମତି ବନେଇବେ, ବେଶୀ ଟିକେ ଏଇଟା ସ ତରକାରୀରେ ଟିକେ ଟାଣ ରୁହେ। ସେଟା ଟିକେ ବେଶୀ ସିଝିବ ଆଉ। ସେମତି ବନେଇବେ ତାପରେ ତାପରେ ସେ ଚଁ ଣା ଆଳୁକୁ ଉଁ ଏମତି ତରକାରୀ କରନ୍ତି ଫୁଟଣ କରିବେ। କଲା ପରେ ଯେମତି ଉଁ ସେ ଯୋଉ ପ୍ଲେଟ ରେ କାଢିକି ଗୋଟେ ଖଟା ପାଣି ଯି ଯୋଉ ତେନ୍ତୁଳିରେ ଗୋଟେ ଖଟା ପାଣି ବନେଇବା। ବନେଇବାକୁ ପଡିବ। ସେ ଖଟା ପା ଆଜ୍ଞା।
ନିଜେ ମୁଁ ରଖିଚି।
ଶୁଭୁନି?
ଆପଣ କଣ କହୁଛନ୍ତି ଶୁଭୁନି?
କହିଲି ସେଇଟା ବି ତମକୁ କ ଖଟା ପାଣି ଟା ତମକୁ ମିସେ କରିଆସିଛି?
ହଁ ସେଇଟା କଣ ଲେମ୍ବୁ ଏ ଶନ୍‌ ଏ ଯୋଉ କଞ୍ଚା ତେତୁଳି କିମ୍ବା ପାଚିଲା ତେତୁଳି ହେଲେ ବି ହବ। ସେ ଖଟା ପାଣିଟାରେ ଉଁ ଗା ଆମ୍ବୁଲ ଟିକେ ଦଳିକି ଖଟା ପାଣିଟାରେ ଟିକେ ଲୁଣ ଲେମ୍ବୁ ଯ ଗୋଲ ଏ ଯୋଉ ଜିରା ଗୁଣ୍ଡ ସବୁ ପକେଇଦେଲେ। ସେଇଟା ବି ତ ଆରାମ୍ ସେ ହେଇଯିବ ଆଉ ଯୋଉ ଖଟା ପାନ୍‌ ଟା ଟିକେ ତା ମ୍ ସେ ଯୋଉ ଘୁଗୁନି ଉପରେ ପକେଇଲେ ତାର ଟେଷ୍ଟ ଟା ଭଲ ଥାଏ। ସେଇଟା ପକେଇକି ତାକୁ ଭଲସେ ଉ ଉ ମାନେ ଏମତି ଚ କୁଟି ବେ ଯେ ସେ ଯଉଁ ଖଟା ବେଶୀ ଲାଗିବନି କି ଏମିତି ବେଶି ଲୁଣ ବି ଲାଗିବନି ଏମତି ଭଲ ଲାଗିବ ଯେମିତି ଖ ଖଟା ପାଣି କରନ୍ତି ଗୁପଚୁପ ରେ ସେମିତି କରିବେ। ତାପରେ ଥିଲ୍ ଖଟା ପାଣି ଟିକେ ଆଉ ଏଇ ଯୋଉ ତ ସୀକେ ଲୁଣ ଏମତି ହାଲକାରେ ଗୋଳେଇକି ରଖିଥିବେ ହୁଁ ସେ ଦହି ତା ଉପରେ ଟିକେ ଆଉ ସେ ପାମ୍ପିଡି ଯୋଉ ଭାଜିକି ରଖିଥିବା ସେ ପାମ୍ପିଡି। ଆଉ ପାମ୍ପିଡ଼ି ପକେଇକି ତାପରେ ଯେମିତି କା ଆପଣଙ୍କର ଉଁ କାକୁଡି ଫାକୁଡି ପକେଇକି ଯେମିତି କରନ୍ତି ସେମିତି କରିବେ ଆଉ।
ଏମିତିରେ ବି ମତେ ପୋଡ ପିଠା ବି ଭଲସେ କରି ଆସେ ଯେ କିନ୍ତୁ ପୋଡ ପୀଠ ଟା ମାମା କେବେ ମତେ କରିବାକୁ ଏତେ ଦେଇନି ମତେ ଟାଇମ ହେଇନି କେବେ କରିବା ପାଇଁ ସେମିତି।
କେତେ ପ୍ରକାର ସେ ଜଣି ଶିଖିଛ?
ଆଜ୍ଞା?
ଆଉ ତଥାପି କେତେ ପ୍ରକାର ହ ରୋଷେଇ ସି?
ମୁଁ ବହୁତ ମତେ ମତେ ରୋଷେଇ କହିଲା ମାନେ ମତେ ଟିକେ ରୁଷେଇ କରିବାକୁ ପସନ୍ଦ। ମତେ ଯୋଉଟା କହିବେ ମୁଁ ନୂଆ ରେସିପି ଫୋନ ପଛେ ଦେଖିକି କରିଦେବି କିନ୍ତୁ କରିଦେବି। ମୁଁ ଯେ କରିପାରିବିନି ଏଇଟାରେ ଘବୁର ଯିବି କଣ ହବ କଣ ନାହିଁ ମୁଁ କରିଦେବି। କରିଦେବି କରିଦେବି ସବୁ କିନ୍ତୁ ମୋ ପାଖରେ ଜଣେ ହେଲ୍ପ ରହିବା ଦରକାର କାହିଁକି ନା ମୋର ଏତେ ଜିନିଷ ଯୋଉ ଯେ ଯୋଉଟା ବି କରେ ମତେ ଟିକେ ହେଲ୍ପ ନ କଲେ ମୁଁ ଏକା କରିପାରେନି କିନ୍ତୁ।
ହୁଁ ହୁଁ।
ହଁ ନନ୍ଦବରବଙ୍କର ବେଶୀ ଆଛି
ଆଜ୍ଞା।
ହୁଁ।
ହ୍ୟାଲୋ।
ହଁ ନନଭଜ ର କଣ କଣ ରୋଷେଇ ଆଇଛି
ନନ୍ ଭେଜ୍ ର କହିବାକୁ ଗଲେ ଉ ଚୁଙ୍ଗୁଡ଼ିର ନଡ଼ିଆ ପକେଇକି ଯେଉ ନଡ଼ିଆ ଗ୍ରାଇଣ୍ଡିଙ୍ଗ କରିକି ଚୁଙ୍ଗୁଡ଼ି ତରକାରୀ ରାନ୍ଧନ୍ତି।
ହଁ।
ସେଇଟା ଟିକେ ଜାଣିନି ଆଉ ସବୁ ଅଲମୋଷ୍ଟ ଜାଣିଛି।
ସବୁ କ କଙ୍କୁଡା ବି ସରି ଜଣିଛ।
କଙ୍କଡା ମୁଁ ଖାଏନି କରେନି କେବେ। ମୁଁ କଙ୍କଡା କେବେ ଖାଏନି ମୁଁ କରେନି। ଆମ ଘରେ ବି କଙ୍କଡା ପ୍ରାୟ କମ୍ ଆସେ। ମଟନ ବି ଖାଏନି କରେନି କଙ୍କଡା ଖାଏନି କରେନି। ମାନେ ମଟନ ଟା କରିଦେବି କିନ୍ତୁ ଖାଇବିନି କଙ୍କଡା ଟା ଜମା କରେନି। କେବେ ବି କରିନି ଆଜି ପର୍ଯ୍ୟନ୍ତ।
ସେଇଥିରୁ।
ଆଜ୍ଞା।
ଭେଜ ର ମସରୁମ ମସରୁମ ଟା କରିଦିଅ ଭଲରେ।
ଆପଣ
ପନିର୍ କରିଦିଏ ସେମିତି ଏତେ ଟେଷ୍ଟ ହୁଏନି ଯେମିତି ନର୍ମାଲ ଖାଇବା ତରକାରୀ ଭଳି ସେମିତି
ହୁଁ। ହ ଆପଣ କେମି ଯାଉଛନ୍ତିି।
ଆଉ ଆପଣ କଣ ଜାଣିଛନ୍ତି?
ମୁଁ ଏତେ ମିଷ ଚାଣିଲ ଘର ଟେ ଡାଲମା। ସନ୍ତୁଳା ଆଉ ଚିକେନ ଟା ଜାଣିନି ଅବଶ୍ୟ ସେ୍ୟ ଆଉ ଜାଣିଛି ଚିକେନ ମଟନ୍ ଏ ଛାଡିଦେଲେ ଆଉ ଆଇଁଷ ଯେତିକି ତରକାରୀ ଜାଣିଛି।
ଓହୋ। ଆଉ ଆପଣ କେବେ ରୋଷେଇ କରିକି ଏମିତି ଘରଙ୍କୁ ଖାଇବାକୁ ଦେଲେ କିଛି କେବେ ଖରାପ ହେଇନି।
ନାଇ ଏତେ ବେଶୀ ବି ଖରାପ ହେଇନି ଖରାପ ହେଇଛି। ଚଳେଇ ଦିଅନ୍ତି ଲୁଣ ମର ସବରେ ଏ କମ କମ ରୁହେ।
ଓହୋ।
ଏମିତି ଆଉ।
ହଁ ମୁଁ ଥରେ ରୋଷେଇ କରିଥିଲି ମାନେ ଫାଷ୍ଟ ଫାଷ୍ଟ ମୋର ଏଇଟ ହେଲା ଯେତେବେଳେ ମୁଁ ରେଇ ସେଇ କରୁଥିଲି। ମାନେ ଗୋଟେ ମିକର ଆଳୁ ତରକାରୀ ଥରେ ମାମା କହିଲା ରୋଷେଇ କରିଦବ ଟିକେ କେହି ନଥିଲେ ଘରେ ମାନେ ଏତେ ଇଏରେ ପଡିକି କରିଥିଲି ଯେ ଅଦା କୁ ଅଦା ଆଉ ସେ କଣ ତା ନା ହଳଦୀ ଗୁଣ୍ଡା ଲଙ୍କା ଗୁଣ୍ଡ। ଏଇ ତିନିଟା ପୁରା ମୁଁ ମେଞ୍ଚେ ଦେଇ ଦେଇଛି ଆଉ।
ମୁଁ ଫା ଦର ହେଥିଲା କୋଟିଥିଲି ଫାଷ୍ଟ ଯେତେବେଳ କରିଥିଲି। ସେତେବେଲେ ପୁରା ପୋଳି ଯାଇଥିଲା ପୋଳିକି ପୁରା ପୁରା କଣ କହିଲ ରାଗ ପୁରା ରାଗ କେହି ଖାଇଣି ଥିଲେ।
ଓ ହୋ।
ଥିଲେ ଅବଶ୍ୟ ମୁଁ ନ ହେ ବସେଇ ଦେଇକି ଜ ଘର ଆମ ସହିତ ଜଣ ଘର ଅ ଆଙ୍କ ଘର ଯାଇ।
ଓ ହୋ।
ହଉୋ। ଆପଣ ପଢାପଢି କଣ ଚାଲିଛି ଭଲ
ହୁଁ ହଁ ହୁଁ ହୁଁ ହ ଆଉ କଣ କହୁଛୁ?
ଆଉ ମୁଁ ଗରମ ହଉଚ କେତେ ଏଇ ଗରମରେ ରୋଷେଇ କରିବାକୁ ଭାରି ବିରକ୍ତି ଲାଗୁଛି।
ହୁଁ ହୁଁ ମୁଁ ଏବେ ଟିକେ ରହୁଛି ପରେ ଫୋନ କରିଛି ପରେ ଫୋନ କରୁଛି ଏ ଟିକ କହିଲି ଏବେ ରହୁଛି ପରେ ଫୋନ କରିକି
ହଁ ହଁ ଠିକ ଅଛି